ହଁ।
ପ୍ରଣାମ ଭାଇ କେମିତି ଅଛନ୍ତି?
ହୁଁ ପ୍ରଣାମ ବହୁତ ଭଲ ଅଛି। ଆ ଆଉ ତମେ କେମିତି ଅଛ?
ହଁ ମୁଁ ବି ବହୁତ ଭଲ ଅଛି।
ବହୁତ ଭଲ ଅଛି ତମେ କେମିତି ଅଛ?
ବହୁତ ବହୁତ ଭଲ ଅଛି ମୁଁ।
ହଉ ଆଉ ତମର ସେଆଡେ କଣ ବର୍ଷା ଫର୍ଷା ହଉଛି ନାଁ ଛାଡିଲାଣି?
ନାଇଁ ବର୍ଷା ହଉଛି ଝିପ୍ ଝିପ୍ ଝିପ୍ ଝିପ୍ ଝିପ୍ ଝିପ୍ ବର୍ଷା ଲାଗି ରହିଛି ସକାଳ ଠାରୁ।
ଆମର ବି ଝିପ୍ ଝିପ୍ ମାନେ ଝରି ଲଗେଇଛି ଆଉ ନୁହଁ?
ହଁ ପା। ବର୍ଷା ଲାଗି ରହୁଛି କୁଆଡେ ଗୋଟେ ଯାଇ ହଉନି ବୁଲିବା ପାଇଁ କିଛି କରି ହଉନି କଲେଜ୍ ଯାଇ ହଉନି ଓଦା ହେଇଯାଉଛୁ ଥଣ୍ଡା ହେଇଯାଇଛି। ଟିକେ ଟିକେ ଆଉ ବର୍ଷା ଯୋଗୁଁ ରୁ।
ଆଚ୍ଛା ଆଜି ତାହାଲେ ଛୁଟି କରିଦେଇଛ ନୁହଁ?
ନାଇଁ ନାଇଁ ଛୁଟି କାହିଁକି କରିବି ଯାଇଛି ନାଁ ପାଠ କଲେଜ୍ ଛୁଟି କରି ହବନି।
ଆଚ୍ଛା କଲେଜ୍ ଛୁଟି କରି ହବନି ନୁହଁ?
ହୁଁ।
ଆଛା ଆଉ ଇଏ ଆଉ କଣ ଖାଇଥିଲ କଣ?
ଖାଇଥିଲି ଦହିବରା ଖାଇଥିଲି ଆଉ ଆପଣ କଣ ଖାଇଥିଲେ?
ହଁ ଯାହା ହଉ ଭଲ ଜିନିଷ ଖାଇଚ ଦହିବରା ଖାଇଚ ଆମକୁ ଟିକେ ଡାକୁନ କିଛି ନାହିଁ ଏକା ଏକା ଖାଇ ଦଉଚ। ତମ ଖୋଡିଆ ହେଇଗଲ କି?
ନାଇଁ ନାଇଁ ଖୋଡିଆ ନୁହେଁ ଏମିତି ସାଙ୍ଗ ପିଲା ମାନଙ୍କୁ ସାଙ୍ଗେରେ ମିଶିକି ଖାଇ ଦେଇଚି ଟିକେ ଆଉ।
ହଁ ଆଉ ସାଙ୍ଗ ପିଲା ମିଶିଗଲେ ଆମକୁ ଭୁଲିଗଲ ଆଉ କଣ ଇଏ ହଉଚି କଥା ନୁହେଁ କି। ହାଲୋ ହଉ ହେଲା ଆଉ ଏମିତି କହିଲି ଆଉ କେତେବେଳେ ପୁଣି ଉଁ- ଗଲେ ମୋ ପାଇଁ ଆଣିବ ମୁଁ ଖାଇବି ତ ତମେ ଖାଇବ ଆମେ ପୁଣି ଅନେଇ ବଇଚୁ ନା ନାଇଁ ତମେ ଯଉ ଆଣିଲେ ଆମେ ଖାଇବୁ ବୋଲି।
ନିହାତି କହୁଚ ଦେଖିଲା ବେଳକୁ ଫୁସ୍। ଖାଇଦେଇ ପଳେଇ ଆଉଚ ହ- ହଉ। ହଉ ଆଉ ଆଜି ରୋଷେଇ କଣ ସେ ଯଉ ଦାଦାଙ୍କର ତାଙ୍କର ଆଜି ତାଙ୍କ ଦାଦା ପୁଅଙ୍କର‌ ଆଜି ମ୍ୟାରେଜ୍ -ବାହାଘର ଆଉ ତାଙ୍କର ସେ ଡାକିଥିଲେ ଆଜି ଯାଇଁକି ଖାଇଦେଇ ଆସିବାକୁ କେତେବେଳେ ଗୋଟେ ବେଳେ କହିଲେ ଆଜି ରୋଷେଇ ଫୋଷେଇ କିଛି କରିବନି ଆମ ଘରେ ଖାଇଦେଇ ଆସିବ ମୁଁ କହିଲେ ହଉ ହେଲା ଆଉ କହିଲେ ଖାଇଦେଇ ଆସିବ ଆଉ ବୋଉ ପାଇଁ ନେଇ ଆସିବ। ମୁଁ କହିଲେ ହଉ ହେଲା ଗଲି ଖାଇଦେଲି ଖାଇଦେଇ ତାଙ୍କୁ ବୋଉ ପାଇଁ ଆସି ଖୋଇଦେଇକି ଏ- ନା ଖାଇଦେଇକି ଆସି କି ଏଇ ତମକୁ ଟିକେ ଲଗେଇଲି ମୁଁ ଟିକେ କଥା ହେଇଯିବା କଣ ତମେ ତ ଭୁଲି ଯାଉଚ ସବୁବେଳେ ଆମୁକୁ।
ନାଇଁ ନାଇଁ ଆପଣ ଯେତେବେଳେ କଲ୍ କରିଚନ୍ତି ମୁଁ ଟିକେ ବ୍ୟସ୍ତ ରହିଯାଉଚି ଯେତେବେଳେ ମୁଁ ଆପଣଙ୍କୁ କଲ୍ କରିଚି ଆପଣ ଟିକେ ବ୍ୟସ୍ତ ରହି ଯାଇଚନ୍ତି ଏଇ ଭଳିଆ ହଉଚି କଥା ଆଉ।
ଆଚ୍ଛା ଆଚ୍ଛା ତାହେଲେ ଆମେ ତାହେଲେ ଆମେ ଭୁଲ୍ ତାର ସମୟର ଆମର ନୁହେଁ- ନୁହଁ।
ହୁଁ ସମୟର ଭୁଲ୍।
ହଁ ସମୟ- ସମୟର ଭୁଲ୍ ଆଉ। ଆଚ୍ଛା ତମର ତମ ଗାଧୁଆଳ- କଣ କହିଲେ?
କେବେ ବି ନିଜକୁ ଭୁଲ୍ ବୋଲି ଦୋଷ ଦେବେନି କି ଯେ ଏ
ନାଇଁ ନାଇଁ ଆମେ ଆମେ କଣ ଆମ ହାତରେ କଣ ଅଛି କି କିନ୍ତି କଣ କଥା ନାହିଁ ଭଗବାନ୍ କୃଷ୍ଣଙ୍କୁ ଯେମିତି କରି କରାଉ ଥାଏ ମୋବିିନୁ ଅନ୍ୟଗତି ନାଇଁ ସେଇଭଳି
ଆ- ଆଜ୍ଞା -ଆଜ୍ଞା ପୁରା ଠିକ୍ -ଉଚିତ୍ କଥା କହିଚନ୍ତି ସେଇଭଳି।
ହୁଁ। ହଁ ଆଉ ତାହେଲେ ଆଉ ତମର ଆଉ ଗାଧୁଆଳରେ ଆଜି ପାଇଁ କଣ ପ୍ରସ୍ତୁତ ମାନେ ଖାଦ୍ୟ ସବୁ ହେଇଚି?
ଆଜି ହେଇଚି ଆମର ଭାତ ଡାଲ୍ମା ଆଉ ଶାଗ ଭଜା ଆଉ ଓ- ଆଉ କଣ ହେଇଚି ପୋଟଳ ତରକାରୀ ହେଇଚି ଆଉ।
ପୋଟଳ ତରକାରୀ ଯାହଉ ତମେ ଦିଦି କରିଚନ୍ତି ତମେ ତ ତମେ ସହଜ କିଛି କରିଚ ନା ନାଇଁ? ଦିଦି ସବୁ ଏକା କଲେ?
ନାଇଁ ମତେ କି କିଛି ଆସେନି ରୋଷେଇ ସବୁ ଦିଦି ହିଁ ବନେଇଚନ୍ତି।
ଆଉ ତମେ ଅଳ୍ପ କିଛି କିଛି ଅଳ୍ପ ଅଳ୍ପ ଶିକୁନ ଆମେ କେତେବେଳେ ଗଲୁ ମାନେ ଯେତେବେଳେ ଯିବୁ କିଛି ଗୁଟେ ତମ ହାତ ରନ୍ଧା ଟିକେ ଖାଇଲେ ଆମକୁ ଟିକେ ଭଲ ଲାଗନ୍ତା। ତ ହଉ ଲୁଣିଆ କର କିି ରାଗ କର କିି
ଦିଦି ବନେଇକି ଦେବେ ଆପଣ ଖାଇବେ ମୁଁ ଚାହା ବନେଇବା ଟା ଶିକିଚି ଦିଦିଙ୍କ ଠାରୁ।
ସେ ତମେ ସେ ପିକର। ଆମେ ଖାଇବୁ ତ ଗୋଟେ କୁଆଡେ ଗୋଟେ ଭଲ ଗୋଟେ ଭଲ ହୋଉ ମନ୍ଦ ହଉ ଲୁଣିଆ ଅଲଣା ହଉ। ହଲଦିଆ ହୋଉ ଆମେ ଖାଇବୁ ତମେ ବନାଅ ତ।
ହଉ ହଉ ନିହାତି।
ହଁ ଆଉ ଇଏ ଉଁ ଆଉ କଣ ଚା ଲିବ ତାହେଲେ ଆଜି ବର୍ଷା ଏମିତି ଝିପିଝପି ହଉଚି ତାହେଲେ ତ କୁଆଡେ ପଦାକୁ ବାହାର କରେଇଦବନି। ଆଉ ତମେ ଭାବିଛ କଣ କରିବା ଆଜି ଘରେ କିଛି ଗୋଟେ ରଖିଛ ବ୍ୟବସ୍ଥା ସଞ୍ଜ ବେଳୁଆ। ନାଇଁ ସେମ କିଛି।
ସଞ୍ଜ ବେଳୁଆ ବ୍ୟବସ୍ଥା କଣ ସଞ୍ଜ ବେଳୁଆ। ସେଇ ଉଁ ନିଜର ନିତିଦିନ ର କାର୍ଯ୍ୟ ଆମେ କରିବୁ ସନ୍ଧ୍ୟା ବେଳାରେ ପାଠ ପଢା। ତାପରେ ଏରା ହେଲା ଏମିତି ଆଁ ଟିକେ ଘର ଲୋକଙ୍କୁ କଲ କରିକି ଘର ବୋଉ ବାପା। ଙ୍କ ସହିତ କଥା ହବା ଏଇଆ ହଉଛି କ ଆ ତାପରେ ଖାଇକି ଆସିଲି ପାଠ ପଢା ତାପରେ ଶୋଇବୁ। ତାପରେ ସକାଳେ ଉଠିକି କଲେଜ ଯାଅ ଏଇଆ ହଉଛି କଥା ଆଉ କଣ। ଆଉ ଏମିତି ବର୍ଷା ହେଇନି ଇଚ୍ଛା ହେଇଚି କୁଆଡେ ଗୋଟେ ବୁଲିବା ପାଇଁ ଯିବା। ଠିକ ଅଛି ବର୍ଷା ହଉଛି ଆଉ କଣ କରିବା।
ହଁ ତମେ ଯୋଉ ସେଇ ଭାନିଜି କଥା ଯୋ କହୁନଥିଲ ଜାଣିଲ।
ଆଜ୍ଞା।
ହାଲୋ ସେ ଖା ଭାରି ଆଇଁଶିଆ ହେଲା ଆଜି ଶୁଖୁଆ ଆଜି ତାଙ୍କର ହେଇ ଶୁଖୁଆ ତରକାରୀ ହେଇଚି ଜାଣିଲ।
ସିଏ ଦିଦି ଆଇଁଷ ଖାଆନ୍ତିନି।
କ କହିଲ?
ଦିଦି ପା କୁଆଡେ ଆଇଁଷ ଖାଆନ୍ତିନି।
ସେ କହୁଛି ଆଇଁଷ ଖାଆନ୍ତିନି।
ହୁଁ ହୁଁ।
ସେ କହୁଛି ତାକୁ ଟିକେ ଆଉଥରେ ଯେତେବେଳେ କଥା ହବ ତାକୁ ଟିକେ ପଚାରିବ ତମେ ଆଇଁଷ କୁଆଡେ ଖାଏନା ଆଇଁଷ ଚାଟିଦବ।
ନାଇଁ ଦିଦି ଆଇଁଷକୁୁ ଭଲ ପାଆନ୍ତି ଯେ। ହେଲେ ସେ ଧୀରେ ଧୀରେ ଧୀରେ ଧୀରେ କମେଇ ଦଉଛନ୍ତି।
ସିଏ ନହେଲେ ରଖିବ ସବୁ ଦାବି କି ଧ୍ୱଂସ କରିଦବ ଆଉ।
ସିଏ ଧୀରେ ଧୀରେ ଧୀରେ ଧୀରେ କମେଇ ଦଉଛନ୍ତି ଜୀବ ହତ୍ୟା କରିବା ଭଲ ନୁହେଁ ମତେ ବି ସେ ବୁଝଉଥିଲେ।
ହଁ ବାବାରେ। ଆ ଯାହା ହଉ ତମକୁ ଯୋଉ ବୁଝେଇଚି ତାକୁ ଧନ୍ୟବାଦ ଦେଇଦେଲନି ଟିକେ।
ନିହାତି ନିହାତି ଧନ୍ୟବାଦ ଦେଇଛି ମୁଁ।
ତତେ ସିଏ ତମକୁ ବୁଝେଇ ତମେ ତାକୁ ଛାଡିବ ନା ଖାଇବ?
ନାଇଁ ସେ ଛାଡିଦେବେ ଆଇଁଷ।
ହେ ତମେ ତମେ।
ମୁଁ ତ ଏଇ ତିନି ମାସ ପର୍ଯ୍ୟନ୍ତ ଛାଡିକି ମୁଣ୍ଡ ଖରାପ ହେଇଗଲାଣି। କେବେ ତିନି ମାସ ପୁରିବ ମୁଁ ଆଇଁଷ ଖାଇବି।
କାଇଁ ତିନି ମାସ ଏମିତି କଣ କି ରଖିଛନ୍ତି ଏମତି ଗୁଟା ମାନେ ରଖିଛନ୍ତି କିଛି ମାନେ ଇଏ ହଁ
ନାଇଁ ସେମିତି ନାଇଁ ମୁଁ ଗୋଟେ ଔଷଧ ଖାଇଥିଲି ତ ସେଇଥିପାଇଁ ମତେ ମନା ହେଇଥିଲା ତିନି ମାସ ପର୍ଯ୍ୟନ୍ତ ଆଇଁଷ ଖାଇବିନି କି ଆଇଁଷକୁ ଛୁଇଁବିନି।
ଇଲୋ ବୋପାଲୋ ପୁରା ର ଦେଇଛନ୍ତି ତମକୁ ହେବି ଇଏ ଆଉ ମାନେ ପ୍ରତିଶ୍ରୁତି ମାନେ କିଛି ତ୍ୟାଗ ତ୍ୟାଗ ବାଗିଆ ଆଉ ନୁହେ କି
ଆଇଁଷ ତ ଖାଉ ନାହିଁ ହେଲେ ଏମିତି ହଷ୍ଟେଲ ରେ ରହୁଛି ନା ତ ଆଇଁଷ ଏମିତି ଛୁଆ ଛୁଇଁ ଟିକେ ଏମିତି ଟିକେ ବେଳେ ବେଳେ ବେଳେ ବେଳେ ଭୁଲ ରେ ହେଇଯାଉଛି। ନହେଲେ ଉ ଜଣାତରେ କେବେ ଛୁଉଁ ନାହିଁ।
ହ ହୋ ହୋ ହଉ ଭଲ ଭଲ ଆଉ ଇଏ ଉ ଖାଇବା ଟାଇମ ତମର କେତେବେଳେ କିଛି ଡାକୁନ ଭାଉଜ ଡାକିଲେଣି?
ନା ନା ଖାଇବା ଟାଇମ ହେଇନି କ ଭୋକ କରିନି ଖାଇବୁ ଆଉ
ତମ ତ ସାଙ୍ଗସାଥି ଦହିବରା ବସିକି ଖାଇଛ କେତେ ଦହିବରାଏମିତି ଖାଇଛି ଭୋକ କରୁନି। ହେ ପିଆଜି ଫିଆଜି ଟିକେ ନକାମ ଟିକେ ରାଗ ଥ ଟେ କଞ୍ଚାନଙ୍କା ଚୁ ଚକଟା ରାଗ ଭଲ ଲାଗେ।
ହ ମୁଁ ମୁଁ ବହୁତ ରାଗ ଖାଏ ମୁଁ ଯେତିକି ରାଗ ଖାଏ ମତେ ଲାଗେ ମୋଠୁ ଅଧିକ ରାଗ କି ସଂସାରରେ ଖାଇପାରିବେନି।
ହଉ ତ ଦେଖିବା ତମର ଗଣ୍ଡ ଟେ କୁ ଗୋଟେ ହେଇଯାଉ
କ ହଁ ନି୍ଚ ନିଶ୍ଚୟ ନିଶ୍ଚୟ ପ୍ରତିଯୋଗିତା
ଭେଟରେ କେତେ କଣ ହେଲେ ଦେଖିବା କିଏ କେତେ ଖାଦ ରାଗ ଖାଉଛି ଆଉ କଣ ଶୁଖିଲା ନା କଞ୍ଚା ଖାଇବ।
ମୁଁ ଏମିତି ମୁଁ କିଛିିବ ଅ କଞ୍ଚାଲଙ୍କା ହଉ ନହେଲେ ଗୁପଚୁପ ହଉ ଗୁପଚୁପ୍ ହଉ ହେଲା ଏମିତି କୌଣସି ଖାଦ୍ୟ ହଉ ଯୋଉଥିରେ ଲଙ୍କା ପଡିଥିବ ବହୁତ ସାରା ଯୋଉମାନେ ଖାଇ ପାରନ୍ତିନି ମୁଁ ସେଟା ଖାଇଦିଏ।
ହୁଁ।
ଆଉ ମତେ ଉ ଏ ଯୋଉ ମିଝା ମିଠା ମିଠା ମିଠା ମତେ ଏଇଠୁ ଗୋଟେ ଆଦୌ ପସନ୍ଦ ନୁହେଁ।
ମିଠା ପସନ୍ଦ ନୁହେଁ।
ନା।
ରସଗୋଲା ଗୋଲାପଜାମୁନ କିଛି?
କିଛି କିଛି କୌଣସି ମିଠା ମୁଁ ଖାଏନି।
ଆଉ ଛେନାପୋଡା ରସାବଳି।
ଉ କିଛି କିଛି ମୁଁ ଖାଏନି ବସ୍ ଉ ଟିକେ ଯଦି କୌଣସି ଭଲ ସ୍ଵାଦିଷ୍ଟ ମିଠା ହେଇଥିବ। ତ ଅତିରୁ ଅତି ବେଶୀରେ ମୁଁ ଗୋଟେ ଗୋଟେ ଚାମଚ ଖାଇବି ନହେଲେ ଅଧିକ ଖାଏନି ମତେ ଭଲ ଲାଗେନି।
ତମ ସେଥିରେ କଣ ଟେଷ୍ଟ ଭଲ ଗୋଟା କଣ ଗୋଟା ଆମ ରସାବଳି ନା କଣ ତମ ସେଥିରେ କେନ୍ଦ୍ରାପଡାରେ
ଏ ରସ ଆ ଜାଣିନି ହେଲେ। ଆମ ସେପଟେ ଉଦୟଗିରି ରସାବଳି।
ହଁ ରସାବଳୀ ରସାବଳି ଗୋଟେ ଆମକୁ ଆଣିକି ଚଖେଇଲେ ହୁଅନ୍ତତାନି
ନିହାତି ନିହାତି ଆଣିକି ଚଖେଇବି। ଆଉ ସେଇ ମିଠା ଟା ବହୁତ ଟେଷ୍ଟି ବି ଲାଗେ।
ଖାଇବ।
ତାପରେ ଆଉ ଆମ ସେପଟେ ଆଁ ରସ କଦମ ଖାଇଛନ୍ତି।
ନାଇଁ ରସ କଦମ ଖାଇନି କେବଳ ଆଁ କେତେବେଳେ ଗୋଟା କଁ ଖୋଉନ ଖାଲି କହୁଛ ଆମକୁ ସେଉ ଠୁ ଆଶା ରହିବ ସେଇଠୁ ତମକୁ ସବୁବେଳେ କହିବି।
ସେଇଟା ହଉଛି ଆମ ସେପଟେ ଫେମସ ରାସ କଦମ।
ଆଚ୍ଛା ସେଇଟା ସବୁ ଭଲ ଟେଷ୍ଟ ବୋଧେ ନୁହଁ।
ଆଜ୍ଞା ସେଟା ଗୋଟେ ଆଁ ଗୋଟେ ମିଠା ଗୋଟେ। ମାନେ ଦିଟା ମିଠା କୁ ନେଇକ ଗୋଟେ।
ସେଟା ସେଟା ଆମକୁ ଆଣିକି ଖୋଇବେ ନା ଆମେ ସେଠି ଯିବୁେ ମାନେ ଚାଖିବାକୁ ତମ ସେଠିକି।
କେବେ ଆସନ୍ତୁ ବୁଲିବା ପାଇଁ ବୁଲି ବାଲି କି ଆମର ଏପଟେ। ଆଉ ମିଠା ଖାଇକି ଯିବେ ଆଉ।
ପିଠା ଖାଇକି ମିଠା ଖାଇକି ପିଠିରେ ଖାଇକି ଆସିବୁ। ହାଲୋ। ହଁ କୁହନ୍ତୁ। ଆଉ ସବୁ ଆଉ କାଉ ଦେଖିବାକୁ ଆଉ ପାଉଛନ୍ତି।
କାଉ ହଁ ଦେଖେ। ହଁ ଆମ ଏପଟେ ବହୁତ କାଉ ଅଛନ୍ତି।
ନାଇଁ ନାଇଁ ମିଛ କାଉ ଏତେରେ କାଉ ଆଉ ଦେଖିବାକୁ ମିଳୁନି ସତେରେ। ହାକ୍। ହେ ତମକୁ ଭୋକ କରିବଣି।
ହଁ ଭୋକ କଲଣି ହଉ ଭାଇ ମୁଁ ଖାଇକି ଆସିକି। ଆପଣଙ୍କୁ ଉଁ ପରେ କଲ୍ ଲାଗେଇବି ଆଉ।
ନା ହଁ ଖାଇବାକୁ ଯିବେ ଯେ ଯୋଉ କଁ କହୁଛି ଗୋଟେ ଭୁଲି ଗଲି ଗୋଟେ କଥା ଆଉ। ଭୁଲିବେନି ଆମକୁ ମନେ ରଖି ମାନେ ଫେଣେ କେତେ ବେଳେ କଲ୍ ଲଗେଇବେ ନା। କଁ କହୁଛନ୍ତି ହଉ ମୁଁ ରହୁଛି ହଉ ଧନ୍ୟବାଦ।